ହଁ ହ୍ୟାଲୋ ମୋ କଥା ଶୁଭୁଚି।
ହଁ ଶୁଭୁଚି ମୋ କଥା ଶୁଭୁଚି।
ମୋ କଥା ଶୁଭୁଚି!
ହଁ ହଁ ଶୁଭୁଛିି ଶୁଭୁଛିି କୁହ ଖାଇ ପିଇ ସାଇଲଣି?
ହଁ ଖାଇସାରିଲୁନି ଖାଇକି ସୋଇଥିଲି।
ଓହୋ। ମୁଁ ଏଇ ଟିକେ ଉଁ କପଡ଼ା ସବୁ ଯଉ ସଫା କରିଥିଲି ଆଜି ଗୋଟେ ଉଁ। ଯାଇଥିଲୁ ରବିବାରରେ ବାହାଘରିଆ। ବାହା ଘରିଆ ଯାଇଥୀ ହଁ ବାହାଘରିଆ ଏଇ ଉଁ ଯାଇଥିଲୁ ସେ କପଡ଼ାର ତ ବହୁତୁ ଗଲା ମାତ୍ରାରେ ତ ତ କପଡ଼ା ଲତା ସଫା ସଫି। ସେଇଗୁଡା ସଫାସଫି ଚାଲିଥିଲା ତାକୁ ବହୁତ ସାରା ହେଇଯାଇଥିଲା ତାକୁ ଧୁଆ ଧୁଇ କ ଧୋଇକି ଶୁଖେଇଥିଲି ଆଣିକିରି ଉଁ ତାକୁ ଭଙ୍ଗା ଭଙ୍ଗି କରୁଚି ଆଉ।
ବାହାଘରଡଲେ ଖାଇକି ଆସିଥିବ ଆଉ।
କଣ କହିଲ?
ବାହାଘରରେ ଖାଇକି ଆସିଥିବ ଆଉ ଭୋଜି।
ହଁ।
ମୁଁ ଏଇ ହ ଟିକେ ଲେଟରେ ଖାଇକି ଶୋଇପଡିଲି ଆଉ। ସୋଇପଡିଥିଲି ତମେ କଲ୍
କଣ ଆଇଁଚୁ ସାଧା ସାଧା ଖିଆ କି ଇଏ ଖାଇବା।
ନା ନା ମୋର ଆଇଁଷ ମୁଁ ଅଣ୍ଡା ତରକାରୀ ଆଜିି କରିଥିଲି।
ଓହୋ ରୋଷେଇବାସ ତାହେଲେ ସବୁ ଜଣା।
ହଁ ହଁ।
ରୋଷେଇ କରିବାକୁ ଏମିତି ଭଲ ଲାଗେ। ରୋଷେଇ କରିବାକୁ ଏମିତି ଭଲ ଲାଗେ ନା ଏମିତି ଇଏ?
ଆଜ୍ଞା ରୋଷେଇ ଭଲ ଲାଗେ।
କଣ କହିଲ?
ଭଲ ଲାଗେ ରୋଷେଇବାସ କରିବାକୁ ଭଲ ଲାଗେ ମାନେ ଯୋଉ ଜିନିଷ ଟା ଇଚ୍ଛା ହୁଏ କରିକି ଖାଇବା ପାଇଁ କରିକି ଖାଏ।
ଉଁ ମୁଁ ରୋଷେଇ। ଭଲ ଲାଗେ ମୋତେ କିନ୍ତୁ ରୋଷେଇ ଏତେ ଆସେନି ଯାହା ମୋବାଇଲ୍ ଫୋବାଇଲରୁ ଦେଖିକି ମୁଁ କରେ। ଅ।
ଓହୋ ନା ମତେ ସବୁ ରୁଷେଇ ଆସେ। ମା ଦେହ କେତେବେଳେ ଖରାପ ହେଇଥିବ କରେ ହଁ।
ମତେ ଯୋଉଟା ନ ଆସେ ମୁଁ ତାକୁ ଅନଲାଇନରୁ ଶିଖେ ଆଉ ବାଧ୍ୟ ହେଇକିରି ଆଉ କଣ କରିବା।
ହଁ ମୁଁ ତ ଏଇ ଛୁଆ ମାନେ କଣ କହିଲ ଦିପା ପୁରା ଛୋଟ ଟେ ଥିଲି ପଞ୍ଚମ ଷଷ୍ଠ ରେ ପଢ଼ୁଥିଲି ସେବେଠୁ ରୋଷେଇ କରିବା ଷ୍ଟାର୍ଟ ମତେ ଇଚ୍ଛା ହୁଏ କରିବାକୁ ପୁ ପୁରୀ ହେଲା ଚକୁଳି ପିଠା ହେଲା ମା କରେ ମୁଁ ତାକୁ ଦେଖିକି କରେ ଧୀରେ ଧୀରେ ସେଇଟା ହେ ଏଇ କରୋନା ଟାଇମ ରେ ଯେତେବେଳେ। ପୁରା ସବୁ ବନ୍ଦ ହେଇଗଲା ବାହାର ଜିନିଷ ତ ସେତେବେଳେ ସବୁବେଳେ ଘରେ ହେଲା। ଉଁ ଗୁପଚୁପ କର ଚାଓମିନ କର ମୋମୋ କର। ଆ ହେଇ ହେଇଗଲାଣି ଏବେ ଏବେ ସବୁ ଠିକ ଠାକ କରିଦଉଛି ଆରାମ ସେ।
କରୋନା ଟାଇମ ରେ ତ। ସମ୍ମୋଖିବ ଯାହା ଘରେ ଦେଖିବ ନୂଆ ନୂଆ ଜିନିଷ ସବୁ ଖାଇବା ଜିନିଷ ଖାଲି ଖାଇବେ। ଜିନିଷ ଖାଅ ପିଅ ଆଉ ଅ ଖେଳ।
ହୁଁ
ଆମ ଘରେ ଆମ ଆମେ ହେଲୁଣି ନା ଏତେ ଛୁଆ। ତାପରେ ମୋର ଜଣେ ପିଇସି ପୁଅଟେ ସିଏ ପଳିଆଇଥିଲା ଆମ ଘରକୁ ସିଏ ତା କ ଘରକୁ ଯିବ ବୋଲି ଆଉ କରୋନା ଲକ୍ଡାଉନ୍ ସବୁ ଷ୍ଟାର୍ଟ ହେଇଗଲା ସିଏ ଆଉ ଯାଇ ପାଇଲାନି।
ଗୋଟେ ମଜା ଆଉ ଘରବନ୍ଦୀ।
ସିଏ ଘରକୁ ଯିବାକୁ ଚାହୁଁଛି କିନ୍ତୁ ଯାଇ ପାଇଲାନି ସିଏ ଆମ ସହିତ ବସିକିରି ଖାଅ ପିଅ ଖେଳ ଆଉ।
ଆଉ ତମେ ଆଜି କଣ କଣ ସକାଳେ କଣ ଖାଇଥିଲ?
ଖାଇଥିଲି ସକାଳେ ଟିଫନ୍ ମାନେ ଉପମା ଆଉ ତରକାରୀ ହରିଆ ଖାଇଥିଲି ତାପରେ ଭାତ ଟିକିଏ ବଳିଯାଇଥିଲା ଏମିତି ଭାତ ଆଉ ମାଛ ଫାଚ ଆକୁ ଖାଇଦେଲି। ଆଉ ଇଏ ଆଜି ତ ବାର ଯାହା ହେଲେ ଆଇଷ ଆଉ
ହଁ କଣ କରର କ
ସେ ତାପରେ ଲକ୍ଡାଉନ ଟାଇମରେ କଣ ହେଲା କଲ, ଲକ୍ଡାଉ ଟାଇମରେ ଯାହା ଦେଖିବ ତ ରେସିପି ଆମର ସେଠି କଣ ହେଲା ଏଜାମ, ଏକ୍ଜାମ ଯୋଉ ଚାଲିଥିଲା ଏଜାମ ଟାଇମ ରେ ଭଲ ମଜା ହେଲା, ସିଏ ଆମର ଆନାଉନ୍ସ ହେଲା କି
ହେଲା।
କ ଦଶମ। ନା ଆମର ସେତିକଳେ ଥିଲା ମୋର ପ୍ଲସ୍ ଥ୍ରୀ ଚାଲିଥିଲେ, ହଁ ପ୍ଲସ୍ ଥ୍ରୀ ତ ବୋଧେ ଇଏଟା କି ପିଜିଟା ସେ ସେଇଠୁ କଣ ହେଲା ଆମକୁ ଆମକୁ ସବୁ କହିଲେ, ସାର୍ମାନେ ସମସ୍ତଙ୍କୁ କହିଲେ କି ଏକ୍ଜାମ ଭରିଆ କିଛି ହେବନି। ହେବାର ଥିଲା ଆଉ ଇଏ ଲକ୍ଡାଉନ୍ ଷ୍ଟାର୍ଟ ହେଲା କହିଲେ ଏମିତି ସବୁ ହେଲାଣି ଘରକୁ ପଳାଅ।
ହ ମୋର ଦଶମ ଶ୍ରେଣୀ। ଥିଲାଁ
ତମ କଥା ଟା ଟିକେ ଇଏ ହେଇକି ଆସୁଛି। ମାନେ, ଇଏ ସ୍ଲୋରେ ଆସୁଛି, ମାନେ ଧୀରେ ଶୁଭୁଛି
ଏଠୁ ସୁଭିଲାତ?
ହଁ, ହଁ, ଏବେ ଶୁଭୁଛି
ଦର୍ଶନ
ପରୀକ୍ଷା ଟାଇମ ରେ
ନା ହେଲେ ବି ଟିକେ କଥାଟା କଣ ଧିରେ ଶୁଭୁଛି।
ନେଟୱାର୍କ ବୋଧେ ଟିକେ ସ୍ଲୋ ରହୁଛି ଆଉ
ହଁ ଟିକେ ଘଂ ଘଂ ହେଉଛି ଆଉ ଧୀରେ ଟିକେ ଶୁଭୁଛି ଆଉ ସେଇଠୁ ଆମକୁ ଯେତେବେଳେ କହିଲେ କି -ନା ତମର ଏକଜାମ ହରିଆ କିଛି ହେବନି ଆମେ ଟିକେ ଖୁସି ହେ ଯାଇଥିଲୁ, ଠିକ ରଜ ପାଖାପାଖି ହେଇଛି ନ୍ୟୁଜ୍ ସବୁ କା ଟିଲେ କିନା ଯଉମାନଙ୍କର ସବୁ ଏଜାମ ଇଏ ହେଇଛି, ଏକଜାମ ହେବ ପା ପାଠ ପଢ଼ିବା କଣ୍ଟିନ୍ୟୁ କର, ଏକଜାମ୍ ହବ ଆଉ ଇଏ, କଣନ୍ତ ସବୁ ଅନଲାଇନ୍ ଏକଜାମ ହେବ, ଯାଇକି କି ତ ସେଣ୍ଟରକୁ ଆଉ ଦେଇପାରିବନି, ତୁମେ କିନ୍ତୁ ଅନଲାଇନ୍ ଏକଜାମ ହେବ।
ଆମର ସେତିକି ବି ହେଲାନି ଦଶମ୍ ଜାଣି ପୁରା ନବମ ମାର୍କ ପା ଥୋଇଦେଲେ ଯାହା ଯେତିକି ନବମ ଥିଲା ସବୁ ଥୋଇଥିଲେ।
ମାନେ ତୁମେ ଜାଣିକି, ଦଶମ ଏକଜାମ ଦେଇନା
ନା ଦଶମ, ଆମେ ମେଟ୍ରିକ ପରୀକ୍ଷା ଦେଇନୁ। ଆମକୁ କରୋନା ବ୍ୟାଚ ଡାକନ୍ତି ନା ନା ମଜା ନୁହେଁ ମୁଁ ବେଶୀ ମାର୍କ ରଖିଥାନ୍ତି, ଯଦି ପରୀକ୍ଷା ଦେଇଥାନ୍ତି, କାହିଁକି ନା ସବୁ ପିଲାଙ୍କର କଣ ନବମ ଟା ଟିକେ ଖରାପ ହୁଏ, ଦ ଶମକୁ ପୁରା ସବୁ ପୁରା ପଢି ପଢିକି ପୁରା ଭଲ ମାନେ ଚେଷ୍ଟା କରନ୍ତି ଦେଖିଲା ଆମର ଦଶମ ପରୀକ୍ଷା ହେଲାଣି।
କଣ ସମସ୍ତେ ଭାବନ୍ତି, ହଁ ଏଟା ତ ଏକଜାମ ଏତେ ନାହିଁ, ନବମଟାରେ କଣ ଏତେ ପଢ଼ାପଢ଼ି ଯାହା ସବୁ ଦଶମ ପାଇଁ ପ୍ରିପେୟାର ହୁଅନ୍ତି।
ହଁ ଦେଖିଲା ବେଳୁ ଦଶମ ପରୀକ୍ଷା ବର୍ଷ ପରେ ଟଉସନ ଫ୍ୟୁସନ ହେଇକି ଇଂଲିଶ, ମ୍ୟାଥ ସାଇନ୍ସ, ସାଂସ୍କ୍ରିଟ ସବୁ ଟିଉସନ ହେଇ, ମୋବାଇଲ କିଣା ହେଲା, ଅନଲାଇନ୍ ଦେଖୁ ପରୀକ୍ଷା ହେଲାଣି।
ମାନେ ସବୁ କୁହନ୍ତି, ଯୋଉ ଢଗଟା ବାର ମାସର ସୁ
ତପସା ଶୁଖଆ ଶୁଖୁଆ ପୋଡାରେ ଗଲା, ହଁ ସେଇଭଳିଆ ଶୀତ ଶୀତ ଦିନ ରାତି ବାରଟା ଯାଏଁ ପଢେଇ ମୋ ମା ପୁଣି ରାତି ଚାରିଟାରେ ଉଠେଇବ ଯଉ ମାଡ ଖାଇଚି ଟଉସନରେ ତଥାପି ପରୀକ୍ଷା ହେଲାନି।
ଆମ ବେଳକୁ ବୋର୍ଡ ଏକଜାମ ଥିଲା ଏଁ ମାନେ ବୋର୍ଡ ଏକଜାମ କଣ କହିଲେ ହେଲେ ଯଉ ଆଗରୁ ତ ଆମ ପୂର୍ବ ବ୍ୟାଚ ଟା ତ ଅଲଗା ସେଣ୍ଟରରେ ଯାଇକି ଦେଉଥିଲେ ଏକଜାମ ଆମ ବର୍ଷଟା ହେଇଗଲା ନିଜ ସ୍କୁଲରେ ତମେ ନିଜେ ଏକଜାମ ଦେବ। ଆମେ ଯେତେବେଳେ ଦଶମ ଥିଲୁ ଆମୋ ବର୍ଷଠାରୁ ହେଲେ ସେ ଠୁ ଆମର କଣ ହେଲା ନା ସେ ଆମେ ଯଉଁ କୋଚିଂ ଫୋଚିଂ ନେଇଥିଲୁ ଆମ ସାର୍ ମାନେ କହିଲେ ଆମ ସ୍କୁଲରେ ଯେହେତୁ ହଉଚି ତମାନେ ବେଶୀ କପି ଫପି ଇଏ ବି ଧନ୍ଦା କରିବ ନାଇ। କପି ଫପି ଧନ୍ଦା କରିବନି। ନହେଲେ ସେମାନେ ଭାବିବେ ବେଶୀ ଷ୍ଟ୍ରିଟ୍ ଯାହାଲେ ହବ ନା ନିଜ ସ୍କୁଲରେ ହଉଚି ମାନେ ସମସ୍ତେ ଭାବିବେ ହଁ ଏମାନେ ସାର୍ ମାନେ
ସ୍କୁଲରୁୁ ଆସିବେ ସବୁ
ହଁ ସମସ୍ତେ ତ ପୁରା ଷ୍ଟ୍ରିଟ କରିଦେଲେ ଆଉ ଯେହେତୁ ଫାଷ୍ଟ ବର୍ଷଟା ନିଜ ସ୍ଲୁଲରେ ହଉ ଊଚି ସମସ୍ତେ ଡରିଲେ ବି। କାଳେ ହେଲା ବେଶୀ ଇଏ ହେବ ତଥାପି ଷ୍ଟ୍ରିଟ୍ କରେଇଦେଲେ। କିନ୍ତୁ ଆମ ସ୍କୁଲରେ ଅଲଗା ପିଲାଙ୍କର ପାଖ ସ୍କୁଲ ପିଲାଙ୍କର ପଡିଥିଲା। ଆମର କିନ୍ତୁ ଆମ ସ୍କୁଲରେ ପଢ଼ିଥିଲା ଆଉ।
ଭଲ ହେଇଥିଲା ନା ପରୀକ୍ଷା ଭଲ ହେଲା ନା?
ପରୀକ୍ଷା ସେମିତି ଭଲ ହେଲା ଯେ ଯୋଉ ଅନୁସାରେ ପଢଥିଲୁ ସେମିତି ଇଏ ହେଇଥିଲା ଆଉ ଆମେ ସପ୍ତମରେ ବି ପଢ଼ିଲା ବେଳକୁ ଆମର ଥିଲା ଇଏ ବୋର୍ଡ଼ ଏକ୍ଜାମ ଭଳିଆ ଆମ ଦଉଥିଲୁ ବୋର୍ଡ ଏକ୍ସାମ୍ ଭଳିଆ ସେମିତି ଦଉଥିଲୁ ଇଏ ଏକ୍ଜାମ ଦଉଥିଲୁ। ଆଉ କୋଚିଂ କ୍ଲାସ ବି ଆମେ ପଢୁଥିଲୁ।
ହଁ ହଁ।
ଆମକୁ ସାତଟାରେ ଏମିତି ମୋର ସେତିକା ବେଳେ ଏତେ ଇଂଲିଶ ହୁଏନି। ମୁଁ କଣ କଲି ର ଇଂଲିଶ ସେ ଇଏ ଯେଉ ଦେଇଥିବେ କୋଶ୍ଚିନ୍ ପେପର୍ ଲେଖିବା ପାଇଁ ସବୁ ହୋମାର୍କ ଥରେ ଦେଇଥିବେ, ମୁଁ ତାକୁ ନାଇଁ ଏମ୍ ବି ଡି ନୁଅ ମୁଁ ତ ସେଇଠୁ ଇଂଲିଶ କିଛି ବୁଝି ପାରେନି ନା ଧରିନିଅ କୋତ୍ସେନ୍ ଗୋଟେ ପ ପଚାରିଥିବ ଏଇ ଯଉଠୁ ସେ ୱାର୍ଡ଼ଟା ବହିରୁ ପାଇବି କି ଏଇ ୱାର୍ଡ଼ଟା ଲେଖା ହେଇଚି ଚି ଏଇ ଶବ୍ଦଟା ଲେଖା ହେଇଚି ମାନେ ମୁଁ ସେଇଠୁହିଁ ଆନ୍ସାର୍ ଲେଖି ଉତ୍ତରଟା ଲେଖ ଲେଖି ଚାଲିଲି ସେ
ଓହୋ ମାନେ ସେଇ ୱାର୍ଡ ସେଇଠି ଯୋଉଠି ଯୋଉଠୁ ସେ ଶବ୍ଦ ଟା ଲେଖା ହେଇଥିବ ନାଇଁ।
ସେଇ ଶବ୍ଦ ଟା ଯୋଉଠି ଲେଖା ହେଇଥିବ ପାଞ୍ଚ ମାର୍କିଆ ଯଦି ହେଇଥିବ ମାନେ ଲଙ୍କ କୋତ୍ସିନ ଯଦି ହେଇଥିବ ଲଙ୍କ କୋତ୍ସିନ୍ ଟାଇପର ଖାତା ଫୁଲ କରିଦେବି ନହେଲେ ତିନି ମାର୍କିଆ ହେଇଥିଲେ ତିନି ମର୍କିଆର ଫୁଲ୍ କରିଦବି ଏମତି ଥରେ ଧରା ପଡିଗଲି ମୋ ଦାଦାଙ୍କ ପାଖରେ। ମୋ ଦାଦା କହିଲେ କଣ ଲେଖୁ ମୋ ଦାଦା କହିଲେ କଣ ଲେଖୁଚୁ ଆଣିଲୁ ଦେଖିବା ମୁଁ ନେଇକି ଗଲି ଖାତା ତାପରେ ଦେଖିଲେ କହିଲେ ସିଏ ତ ପ୍ରଶ୍ନ ପଚାରିଚି ଗୋଟିଏ ତୁ ତ ଉତ୍ତର ଲେଖିଚୁ ଗୋଟେ। ଗୋଟିଏ ମାନେ କାହା ସହିତ କାହାର ତାଳମେଳ ନାହିଁ।
ହଁ ତମେ କହିଲନି ମୁଁ ଶ - ଶବ୍ଦ ଦେଖିକି ଲେଖିଦେଲି।
ମୁଁ ସେଇଠୁ ଯେମିତି କହିଲେ କହିଲେ ତାପରେ ସେତିକା ବେଳେ କୋଚିଂରେ ସପ୍ତମ ଶ୍ରେଣୀ କୋଚିଂରେ ମାନେ ସାର୍ ନହେଲେ ଏତେ ଖାତା ଦେଖିବେ କଣ ସିଏ ସବୁ ନ ଦେଖିକି
ସେମିତି ଦେଖିକ ହିଁ ଦେଇ ଦଉଥିବେ ମାର୍କ? ହଁ।
ଠିକ୍ ଚିହ୍ନ ମାରି ଚାଲିଚନ୍ତି ସେ ସେଇଠୁ କଣ କଲେ ସେ ଖାତାକୁ ଦେଖିଲେ କହିଲେ ଏଗୁଡା କୋଉ ସାରେ ଠିକ୍ ଚିହ୍ନ ମାରିଛନ୍ତି। ତୁ ତ ସବୁ ଯାକ ଭୁଲଭାଲ ଲେଖିଛୁ। ସେଦିନ ମୋ ଠାରୁ ଏମିତି ସବୁ କହିକି ତା ପରଦିନ ଯାଇକି ମୋ ସହିତ କୋଚିଂରେ ଯାଇକି ହାଜର।
ତମେ ତ ଗାଳି ଶୁଣିଲ ଶୁଣିଲ ସାର୍ ବି ଗାଳି ଶୁଣିଥିବେ ବହେ।
ତା ପରଠାରୁ ମାନେ କହିଲେ ତମେ କଣ ପଢ଼ୋଉଛ ଛୁଆ କଣ ଲେଖୁଛି ତୁମେ କଣ ଆନ୍ସର ଦେଖୁଛ। ସେ ସବୁ ଠିକ୍ ମାରିଚାଲିଛ। ସେମାନେ କଣ ଦେଖୁଛନ୍ତି ବି ଚେକ୍ କରିବାର ନାହିଁ। ଆଟଲିଷ୍ଟ ନ ପଢ଼ିଲ ନ ପଢ଼ିଲ ତମେ ଦେଖ ଲେଖିବ ବି ନାହିଁ କଣ ସେମାନେ ଇଏ ଲେଖୁଛନ୍ତି।
ହଁ ସେତେବେଳେ ସେମତି ଥିଲା ତମ ବେଳେ ଥିଲା ଦଶ ମାନେ ସପ୍ତମ ଶ୍ରେଣୀ ବ୍ରୋଡ ନାଇଁ ଆମ ବେଳକୁ ସେଗୁଡା ନଥିଲା।
ହଁ ସପ୍ତମ ଶ୍ରେଣୀ ବୋର୍ଡ଼ ଏକ୍ଜାମ ଭଳିଆ ଥିଲା ବୋଲି ଆମକୁ ଦୁଇଶହ ଟଙ୍କା କି ତିନିଶହ ଟଙ୍କା ଏମିତି ସବୁ ନେଇକିରି ମାନେ ଅଲଗା କୋଚିଂ ଦଉଥିଲେ।
ଓ ହୋ।
ଅଲଗା କୋଚିଂ ଦଉଥିଲେ ସେଇ କୋଚିଂରେ ଯାଏ ଏମିତି ତ ଶୁଣିଲି ସାର୍ ତାପରେ କହିଲେ ସାର୍ ତାପରେ ମତେ ମତେ ଡାକନ୍ତି ହିଟଲର।
ଘରେ ଘରେ ଟିଉସନ ଯିବା ଦରକାର ନାହିଁ।
ଅ ମତେ ବା ଡାକନ୍ତି ହିଟଲର, ହିଟଲର। ତାପଠାରୁ କମେଡି କରିକିରି ମାନେ ଏମତି କୁହା ହେଇଥିଲା ବୋଲି ତାଙ୍କୁ ମତେ ଏମିତି ଡାକିବେ ଚିଡ଼େଇବେ ଇଏ କରିକିରି ମାନେ ଗୋଟେ ଇଏ ଭଳିଆ ମାନେ ରାଗନ୍ତି ନାଇଁ ସେମିତି ରାଗ ଜଣେ ଜଣ କଣ କରିବେ ରାଗ ରଖିଦିଅନ୍ତି ନେଇଁ କି।
ଜଣେ ଜଣେ ସାର୍ ଭାରି ରଖନ୍ତି ଜଣେ ଜଣେ ସାର୍ ମାନେ ମାନେ ଭଲ ହବା ପାଇଁକା ଟିକେ ରାଗନ୍ତି ଗାଳି ଦିଅନ୍ତି।
ଭଲ ପଡିବ ନା ସେଇ ସେଇ ଭଳିଆ ଜାଗା ରେ ଜଣେ କଣ କରିଥାନ୍ତା ମୋ ଉପରେ ରାଗ ରଖିଥାନ୍ତା ନାଁ ନାଇଁ।
ହଁ ଯେହେତୁ ତମ ଦାଦା ହଁ
ମାନେ ସବୁ ଛୁଆଙ୍କ ଆଗରେ ଏମିତି ଜଣେ ବେଜିତ କରିକି ଯିବ ଆମ ଘର ଲୋକ ଯାହେଲେ ସିଏ ଅବଶ୍ୟ ସେମିତି କ କଲେନି ରାଗ ରଖିଲେନି କିନ୍ତୁ ଏମିତି ଟିକେ ମାନେ ଭାବିଲେ ହିଟଲର ହିଟଲର ନା ଡାକି ଡାକିଲେ ଆଉ
ହଁ।
ସେଇ ଭଳିଆ ଆଉ।
ସେ ଆଉ ତାଙ୍କର ବି ଭୁଲ ରହିଛି। ତମର ବି ଭୁଲ ରହିଛି। ସେ ଦି ଜଣଙ୍କର ସେ ଦେଖିନାହାନ୍ତି ଖାତା ତମେ ବି ଏମିତି ଲେଖିଛ। ତମେ କଣ ଛୋଟ ଛୁଆ ସେତେବେଳେ କ ମାଡ଼ ଖାଇବା ଭୟରେ ଲେଖିଦେଇଥିବ।
ମୁଁ ତ ଇଂଲିଶ ଜମା ହୁଏନି। ଆଉ ଯୋଉଁ ଇଂଲିଶ ର ଯୋଉଁ ଗ୍ରା ଗ୍ରାମାରଟା ଏ ଗ୍ରାମାରଟା ମୋର କହିବ ଶତ୍ରୁ ପୁରା।
ହ ହ